କଣ କରୁଛନ୍ତି?
ଏଇଠି ବସିଚି ଆଉ। ତମେ କଣ କରୁଛ?
ହୁଁ ମୁଁ ଏଇଠି ବସିଥିଲି।
ଆଚ୍ଛା।
ଆଉ ରୋଷେଇ ସରିଲାଣି?
ନାଇଁ ମୁଁ ଆସିଛି ନା ଗୋଟେ ଜାଗାକୁ।
ଆଚ୍ଛା କୁଆଡେ ଯାଇଛନ୍ତି?
ଆସିଥିଲି ମୋ ଅଜାଙ୍କର ଡେଥ୍ ହେଇ ଯାଇଥିଲା ନା।
କେମିତି ଡେଥ୍ ହେଲା ମାନେ-ଏ-ଏ ରୋଗ ମାନେ ଦେହ ଖରାପ ଥିଲା?
ହଁ-ଅ ତାଙ୍କର କିଡନୀ ଦିଟା ନଷ୍ଟ ହେଇଯାଇଛି।
ଓହୋ ଆଛା ଆଉ ଖାଇସାଇଲେଣି?
ହୁଁ ଖାଇ ସାଇଲି।
ଅ-ଅ-ଆ ଆଉ-ଉ-ଉ ଆପଣଙ୍କ ଘର କୁଆଡେ?
ଆମ ଘର-ଅ-ଅ ଏଇଠି ଆଉ।
ହଁ-ଅ-ଅ
ହୁଁ।
ଆଉ କଣ ଯ ଦେହ ଭଲ ଅଛି?
ହଁ ହଁ ଭଲ ଅଛି।
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ହଁ-ଅ-ଅ।
ହୁଁ-ଉ-ଉ।
ଗରମ ତ ହଉଥିବ ଜୋରେ?
ହଁ ପ୍ରବଳ ଗରମ ମୁଁ ଆସିଛି ନା ମୋ ନନନ୍ଦଙ୍କ ଘରକୁ। ଏଇ ବାଟରେ ଯାଉଥିଲି ତ ନଣନ୍ଦ ଘର ପଡ଼ିଲା ସେଇଠି ବୁଲିକି ସେ ଟିକେ ଚାରିଟା ବେଳେ ବାହାରିବି ଗରମ ଲାଗୁଛି ଜୋରରେ।
ହଁ
ହୁଁ
ଆଉ ରଜ ପାଇଁ କଣ ପ୍ଲାନିଂ କଣ?
ହଁ ରଜ ପାଇଁ ମୋର ନୂଆ ନୂଆ ମ୍ୟାରେଜ ହେଇଛି ନା।
ହଁ ହଁ
ହଁ, ୟା ତା ହିସାବରେ ହବ ଆଉ।
ହଁ
ହୁଁ
ଆଉ ମାନେ ଯାଇନାହାନ୍ତି ଆପଣଙ୍କ ଘରକୁ?
ହଁ ବାପଘରକୁ? ନା ଯାଇନି ମମି ବାପା ଗଲେ ନା ଅଜାଙ୍କ
ଆଚ୍ଛା ହଁ।
ହଁ ମୁଁ ହସ୍ପିଟାଲ ଯାଇଥିଲି ଦେଖା କରିଦେଇ ଆସିଲି।
ଓହୋ ମାନେ ଆଜି ଯାଇଥିଲା।
ନା କାଲି।
ଓହୋ ବୁଝିଲି। ହଁ ଆଉ କଣ କଣ? ହଁ ମୁଁ ଭଲ ଅଛି ହୁଁ।
ଆଉ ଖାଇଥିଲେ କଣ?
ମୁଁ ସକାଳୁ ଏବେ ତ ଗରମ ଯୋଉ ଭଳିଆ ପଖାଳ ଖାଇଦଉଛି।
ହଁ ଗରମ ବି ବହୁତ ଲାଗୁଛି ନା।
ହଁ ସେଇ ଏବେ ଗରମ ପାଇଁ ମାନେ ମିଶିକି ଆମର ଟିକେ ଜଏଣ୍ଟ ଫ୍ୟାମିଲି ତ।
ହୁଁ
ତ ସେଥିପାଇଁ ଘରେ ସମସ୍ତେ ମିଶିକି ପଖାଳ ଖାଇ ଦଉଛୁ ତାପରେ ପୁଣି ସେ ଦିଟା ତିନିଟା ବେଳେ ଖାଇ ଦଉଛୁ ଏବେ ଆମର ତ ମାନେ ସକାଳୁ ଉଠିକି କାମ ସାରିକି ଖାଇକି ବୋଳେ ବି ଶୋଇ ବିି ପଡିଲେଣି।
ଓହୋ ମ୍ୟାରେଜ ସରିଗଲାଣି?
ନାଇଁ ମୁଁ ଏବେ ଝିଅ ଅଛି।
ଆଚ୍ଛା
ପଢା ଚାଲିଛି ତାପରେ ଯାହା ହବ ଆଉ।
ହଁ ଦେହ ପା ସବୁ ଭଲ ଅଛି ତ?
ହଁ ଭଲ ଅଛି। ଏବେ ତ ରଜ ଆସିଲାଣି।
ହଁ ରଜା ଆସୁଛି ଏବେ ମୁଁ ଅଜା ଏନ କଥା ଥିଲା ବୋଲି ଆସିବା କଥା ନହେଲେ ମୁଁ ଆସିବି ନଥାନ୍ତି ଖରାରେ କୁଆଡେ ଯିବାକୁ ବି ଇଚ୍ଛା ହଉନି।
ସେଇ ଏବେ ବହୁତ ଖରା ହଉଛି। କାଲି ବି ମାନେ ଏଇଠି ଭୁବନେଶ୍ୱରରେ ଏତେ ଦେଖେଇଲା ବର୍ଷା କିଛି ବର୍ଷା ପକେଇଲାନି ଖାଲି ଟିକେ ଏମତି ଝିପ ଝିପ ପକେଇଦେଲା। ଟିକେ କଣ ବିଜୁଳି ଘଡଘଡି ମାରିଦେଲା ସରିଲା। ଟିକେ ଜୋରରେ ପକେଇଥିଲେ ଟିକେ କଣ ଥଣ୍ଡା ଲାଗିଥାନ୍ତା।
ହଁ ମୁଁ ଆସୁଥିଲି ହେଲେ ସେ ବାଟରେ ବହୁତ ଜୋର ହଉଥିଲା।
ଆଚ୍ଛା ହଁ।
ସାଲେପୁର ପାଖରେ ଜୋର ହଉଥିଲା।
ଓହୋ, ସେପଟ ସାଇଡ୍ ରେ ହଉଥିବ ହଁ।
ହୁଁ, ତାପରେ ଏପଟ ସାଇଟ୍ ରେ ଟିକେ କମ୍।
ହଁ କାରଣ ଯେତେ ଏ ପଟେ ତ ମାନେ ଝିପ୍ ଝିପ୍ ବର୍ଷା ପକେଇଲା ବୋଲି ତ ବେଶୀ ଗରମ ମାନେ ଗୁଳୁ ଗୁଳି ହେଲା ଭଳିଆ ହଉଛି। ପୁଣି ଆଜି ବି ବହୁତ ଖରା ହେଇଛି ବହୁତ।
ହୁଁ।
ହଁ।
ଗରମ ବି ବହୁତ ହଉଛି ନା ପୁରା ଗୁଳୁଗୁଳିଟା ଯେମିତି।
ହଁ ସେଇଟା ହି।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
ଏବେ ପୁଣି ରଜ ଆସିଲାଣି ଆଉ ତ କିଛି ଦିନ ତାପରେ ବର୍ଷା ହବ ଆଉ, ବର୍ଷା ଆସିବ। ଏ ଏବେ ପୁଣି ମାନେ ସ୍କୁଲ୍ କଲେଜ୍ ହେରକା ସବୁ ଛୁଟି ଅଛି ଘରେ ସମସ୍ତେ।
ହଁ।
ତାପରେ ମାନେ ତାପରେ ଯୋଉ, ପୁରୀ ଆପଣ ଯାଇଛନ୍ତି ଆ ଭିତରେ କେବେ?
ହଁ ମୁଁ ଯାଇଛି। ମୁଁ ମ୍ୟାରେଜ୍ ପରେ ପରେ ଗଲି ଡିସେମ୍ବର ମାସ ଯାଇଥିଲି। ସେତଲେ ଟିକେ ଥଣ୍ଡା ପଡୁଥିଲା ହଁ। ମୋ ମ୍ୟାରେଜ୍ ଟା ନଭେମ୍ବର ମନ୍ଥରେ ହେଲା ନା। ହେଲେ ମୁଁ ସେ ଡିସେମ୍ବରରେ ଗଲି ଆଉ।
ଆଚ୍ଛା ହଁ ମ୍ୟାରେଜ୍ ପରେ ଯାଆନ୍ତି ଫାଷ୍ଟ ହଜବେଣ୍ଡ ଙ୍କ ସହିତ ବା।
ହଁ।
ଆଚ୍ଛା ହଁ। ଏବେ ତ ଯୋଉ ଖରା ହଉଛି ମାନେ ଆମେ ଭାବିଥିଲୁ ଯିବୁ ବୋଲି ପୁରୀ। ପୁରୀ ଯଦି ଆମେ ଭାବିଛୁ ଯଦି ଯିବୁ ସନ୍ଧ୍ୟା ବେଳେ। ରା-ମାନେ ଯିବୁ ସନ୍ଧ୍ୟା ବେଳେ ରାତିରେ କାମ ସାରିକି ଆସିବୁ। ବୁ ତ ଯୋଉ ଗରମ ଖରାରେ ବାହାରିବନି କୁଆଡେ ବି।
ମା- ମାନ ସନ୍ଧ୍ୟା ଟାଇମ୍ ରେ ଯିବ ଠିକ।
ସେଇ ସନ୍ଧ୍ୟା ହୁଁ, ହୁଁ ଏବେ ନ ଯାହା ସବୁ ଶୀତ ଦିନେ ପ୍ଲାନିଂ କରିବା ଭଲ। ଖରା ଦିନେ ତ ଏବେ ମାନେ ବହୁତ ଗରମ ହଉଛି ବହୁତ।
ମୋତେ ତ ଶୀତଦିନ ବହୁତ ପସନ୍ଦ।
ମୋତେ ବି ଶୀତଦିନ। ଶୀତ ଦିନେ କେବଳ ଛୋଟ ବେଳେ ଯୋଉ ଏ ପରୀକ୍ଷା ସବୁ ଥାଏ। ସେଇଟା ଭାରି କଷ୍ଟ ସ୍କୁଲ୍ କଲେଜ୍ ସବୁ ଉଠିକି ଯିବ ସେଇଠା ଭାରି କଷ୍ଟ।
ହଁ ସକାଳୁ ସକାଳୁ ଉଠିକିରି ଗଲା ବେଳକୁ।
ହଁ ନହେଲେ ଏମତି ଶୀତ ଦିନ ଟା ଭଲ। ଖରାଦିନେ ବହୁତ ଲୋକମାନେ କୁଆଡେ ଯାଇ ହଉନି, କିଛି ନାହିଁ ବହୁତ ହଇରାଣ।
ହୁଁ, ହଁ।
ହଁ।
ହଁ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଏବେ ତ ମାନେ କୁଆଡେ ବାହାରୁ ନାହାନ୍ତି ଖରା ପାଇଁ। ସେଇଟା। ଯାହା ମାନେ ଆମର ଏଠି ଛୋଟ ମୋର ଭଉଣୀର ଝିଅ ଏରିକା ଅଛନ୍ତି। ତାଙ୍କୁ ଚାରିଟା ବେଳେ ପାର୍କ ନେଇକି ପଳଉଛି। ସେମାନେ ଟିକେ ଖୁସି ହେଇ ଅଛନ୍ତି ଆଉ।
ହଁ ଛୁଆମାନେ ଟିକେ ଖୁସି ହେବା କଥା ଛୁଆମାନେ ଖୁସି ହେଲେ ଆମର ବି ଖୁସି।
ସେଇ ସିଏ ଟିକେ ଏବେ ଆମ ଘରେ ସମସ୍ତେ ମୋର ଭଉଣୀର ଦିଟା ଭଉଣୀର ଦିଟା ଟା ଝିଅ ତାଙ୍କୁ ସେମାନେ ପଳେଇ ଆସିଛନ୍ତି ତ ଏବେ ରଜ ସାରିକି ତାପରେ ଯିବେ। ସେଥିପାଇଁ ଆସୁଛନ୍ତି ତ ଏବେ ଟିକେ ଘରେ ଆମର ଜଏଣ୍ଟ ଫ୍ୟାମିଲି ତ ସେଥିପାଇଁ ପୁରା ଗହଳି ଚାଲିଛି। ତାପରେ ପୁଣି ଆଉ କିଛି ଦିନ କଲେ ପୁଣି ସ୍କୁଲ କଲେଜ ଖୋଲିଗଲେ ପୁଣି ଯିଏ ଯାହା ବାଟରେ
ହଁ ଏଇ ଟାଇମ ରେ ଟିକେ ଭଲ ଲାଗେ ସମସ୍ତେ ଥାଆନ୍ତି ସାଙ୍ଗେରେ।
ହଁ ତ ସେୟା ଆଉ ତ କୁଆଡେ ଯାଇ ହଉନି କେବଳ ରାତିରେ ତାଙ୍କୁ କୁଆଡେ ସେମାନେ ଆସୁଛନ୍ତି କେତେ ଦିନ ପରେ ଆସିୁଛନ୍ତି ଘରକୁ। ତ ରାତିରେ କୁଆଡେ ଏମିତି ବୁଲେଇକି ନେଇକି ପଳେଇବ କଣ ଟିକେ ଖାଇଦେଇକି ବୁଲିକି ଆସିବ ମାର୍କେଟ ଆଡେ କି ଏମତି ତି ବୁଲି ଦେଇକି ପଳେଇ ଆସୁଛୁ ଆଉ।
ହୁଁ।
ହଁ।
ଭଲ।
ହଁ। ହୁଁ ଆଉ ମାନେ ର ରଜ ତ ଆପଣଙ୍କର ମାନେ କହିବାକୁ ଗଲେ ସରିଗଲା ଆଉ।
ଏଇଟା ନା ନା ଏଇଟା ଲାଷ୍ଟ ରଜ ମାନେ ଉଁ ଭଲ ଆକାର ହବ ପୁରା ରଜ ଟା।
ଓହୋ ମାନେ ଫାଷ୍ଟ ମ୍ୟାରେଜ ପରର ଫାଷ୍ଟ ରଜ ନା କଣ?
ହଁ। ବାପ ଘରୁ ସବୁ ସାମାନ ଦେଖେ ବଡ ଆକାରରେ ଏମିତି ହୁଏ।
ଆଛା ତାହେଲେ ଏଇଟା ଭଲ ତାହେଲେ ହବ ଆଉ।
ହଁ ଭଲ କି ହବ
ହଁ ଆମର ବି ହେଇ ଏବେ କେବେ ଗୋଟେ ଯିବୁ ରଜ ଡ୍ରେସ୍ ନେଇକି ଆସିବୁ ବୋଲି ଭାବୁଥିଲୁ ହୁଁ।
ଭୁବନେଶ୍ଵରରେ ମା ସପିଙ୍ଗ ମଲଟେ ଥିବ।
ହଁ କଉଠି ମୁଁ ଯାଣିନି ଆଉ ଏତେ। ହେଇଥିବ ହୁଁ। ଏଇ ଏବେ କେବେଗୋଟେ ଯାଇକି ମାନେ ଆମର ତ ଏକାଳେ ସମସ୍ତେ ତମର ମୋର ଆମେ ପ୍ରାୟ ପାଞ୍ଚ ଛଅ ଭଉଣୀ ତ ସମସ୍ତଙ୍କ ପାଇଁ ଏକା ବେଳେ ଯିବୁ ଡ୍ରେସ ନେଇକି ଆସିବୁ ଆଉ।
ଓ ହୋ।
ତାପରେ ଏବେ ହଁ ମାନେ ମୋ ବାବା ହେରିକା ପାଞ୍ଚ ଭାଇ। ତ ସମସ୍ତେ ମାନେ ସମସ୍ତଙ୍କର ଗୋଟେ ଗୋଟେ ଝିଅ ଅଛି ତ ସେଥିପାଇଁ ମାନେ ଜଏଣ୍ଟ ଫାମିଲି ତ ସେଥିପାଇଁ ରଜ ଟା ଟିକେ ଭଉଣୀ ମାନ ସମସ୍ତେ ଆସୁଛନ୍ତି ଏବେ ଭଉଣୀ ମାନଙ୍କର ବି ଛୋଟ ଛୋଟ ଦିଟା ଝିଅ ହେଇଯାଇଛନ୍ତି। ତ ତାଙ୍କର ବି ଡ୍ରେସ୍ ସେମତି ଆଉ।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
ହୁଁ। ଆଉ ହଉଛି ଆପଣ ଘରକୁ ଯିବେ କେତେବେଳେ?
ଘରକୁ ଚାରିଟା ବେଳେ ପଳେଇବୁ ଟିକେ ଖରା କମିଲେ ଚାରିଟା ବେଳେ ପଳେଇବୁ। ହୁଁ ମଁ ତ ପା ଲ ଘରୁ ଶାଢୀ ପଟେ ଦେଇ ଦେଇେଇଛନ୍ତି ଆଉ ବାକି ଯାହା ଭାର ସବୁ ଆସିବ ଆଉ।
ହଁ ଭାର ହରିକା ସେନା ମୋ ଭଉଣୀ ରଙ୍ଗର ବି ଯାଇଥିଲା। ତାଙ୍କର ଯେତେବେଳେ ଫାଷ୍ଟ ମ୍ୟାରେଜ ହେଇଥିଲା।
ହଁ ଫାଷ୍ଟ ମ୍ୟାରେଜ ବର୍ଷ ତ ସବୁ ଯିବ।
ହଁ ସବୁ ପର୍ବପର୍ବାଣିରେ।
ହଁ ସାବିତ୍ରୀ ରେ। ଥିଲା ଏବେ ରଜ, କୁମାର ପୂର୍ଣ୍ଣିମା ତା ଶାଶୁ ଘର ଲୋକ ଦେବେ।
ଆଚ୍ଛା ହଉ କୁମାର ପୂର୍ଣ୍ଣିମା ଟା ବି ଲାଷ୍ଟ।
ହୁଁ କୁମାର ପୂର୍ଣ୍ଣିମା ଟା ଲାଷ୍ଟ୍।
ଏବେ ତ ଆଉ କିଛି ଦିନ ଗଲେ ତାପରେ ଖୁଦୁରୁ କୁଣି ଆସିବ ଏବେ ତାପରେ ଗଣେଶ ପୂଜା ଷ୍ଟାର୍ଟ ହେଇଯିବ ଆଉ।
ହଁ ସବୁ ଷ୍ଟାର୍ଟ।
ହଁ ହଁ ହଉ ମୁଁ ପରେ କଥା ହେବା ରଖୁଛି।
ହଉ ଆଉ ହଉ ରଖୁଛି ଆଉ।